ହାଲୋ।
ହଁ ଦିଦି କହୁନା ଏଇ ଏ ବସିଛି ମେଘ ଆସିଲାଣି ଆଉ କଣ?
ତମର ବି ସିଆଡେ ବର୍ଷା ଆସିଲାଣି ଆମର ବି ଆଡେ ବର୍ଷା ଆସିଲାଣି। ବର୍ଷା ମାନେ ପୁରା କଳା ଧୁମାଳିଆ ବର୍ଷା।
ଆମର ଇଏ ପୁରା ଅନ୍ଧାର କରି ଉଠେଇଛି ବହେ ଆଜି ମେଘ ହବ ଆଉ ବାଦଲ ଫାଦଲ ଆଜି ପୁରା ବାଦଲ ଫାଦଲ ଫାଟି ପୁରା ଆଜି କେରକେରା ହେଇଯିବ।
ଆଜି ଫୁଣି ଲାଇନ ଯିବ ଆଉ
ହଁ ଲାଇନ ଆମର ପଳେଇଛି ଅଲରେଡି।
ଆମର ବା ମଝିରେ କାଳ ବୈଶାଖୀ ହେଇଥିଲା ହଁ ଏବେ ଅଛି ମଝିରେ ଯୋଉ କାଳବୈଶାଖୀ ବର୍ଷା ହେଲା ଗଛ ଭାଙ୍ଗି ଆଜବେଷ୍ଟ ଫାଜବେଷ୍ଟ ସବୁ ଉଡି ଆଉ ଲାଇନ କାଟିଲା ପୁରା ଦି ଦିନି ଯୋଉ ହଇରାଣ ଆମେ ହେଇଛୁ।
ଓହୋ ଆମର ଏବେ ବି ଅନ୍ଧାର କରି ଉଠେଇଛି ଲାଇନ ପଳେଇଛି। ଆଉ ଖାଇଥିଲୁ କଣ ଖରାବେଳେ?
ଖରା ବେଳେ ଖାଇଥିଲି ପଖାଳ ଯୋଉ ଖରା ଗରମ। ପଖାଳ ବିନୁ ଅନ୍ୟ ଗତି ନାହିଁ।
ପଖାଳ ବିନୁ ଅନ୍ୟ ଗତି ନାହିଁ ଭଲ ଢଗ ପକଉଛୁ ଆଉ
ହୁଁ ପଖାଳ ଆମ୍ବ ଶାଗ ଭଜା
ହଁ
ଆଉ ଟମାଟର ଚଟପଟି
ଖରାବେଳେ ନାଁ କଣ?
ହୁଁ
ଆଉ ସକାଳେ ରାଗିଥିଲୁ ପୁଣି କଣ ଖାଇଲୁ ରାଗିକି
ସକାଳେ ରାଗିଥିଲି ଆଉ ଶୋଇଲେ କହୁଛନ୍ତି ଆଉ ରାଗିବିନି
ହଁ ଶୋଉଛୁ କାହିଁକି ଦଶଟା ଯାକ ତାହେଲେ କହୁଛନ୍ତି ଯଦି ରାତିରେ କଣ ରାତି ତିନଟା ରାତି ତିନଟାରେ କାହିଁକି ଶଉଛୁ କି ତୁ ହ୍ୟାଲୋ
କାଲି ଟିକେ କଟକ ଯାଇଥିଲି ଥକି ଯାଇଥିଲି ଟିକେ ଶୋଇପଡିଛି ବୋଲି ସେଇଥିପାଇଁ ମୋ ଉପରେ ରାଗିଲେ।
ଓହୋ
ଆଉ ମୁଁ ଏଇକିନା ଶୋଇବିନି ଆଉ କେବେ ଶୋଇବି ହେଲେ ଶାଶୁ ଘରୁ ଗଲେ କଣ ଶୋଇ ହବ।
ହଁ ଶାଶୁ ଘରେ ଶୋଇ ହବନି କଣ ହେଇଛି କି ଶାଶୁ ଘରେ ଶୋଇହବନି କଣ ହେଇଛି ସ୍ଵାମୀ ଯଦି ତମେ ହାତରେ ରଖିବ ରାତି ଦି ଦିନ ଦିଟା ଯାକ ଶୋଇବ ଅସୁବିଧା କଣ ହଉଛି ହେଲୋ
ହଁ
ଆଉ କଣ ଖବର କହ?
ଆଉ କଣ କଲେଜ ତ ସରିଲା
ହୁଁ ହୁଁ ଆଉ ଆଗକୁ କଣ ପଢାପଢି କରିବୁ?
ଦେଖିବା ଅଛି ସମୟ ପାଠ ପଢିବା ଆଉ ପାଠ ନ ପଢିଲେ ତ ଆଉ କିଛି ହେଇପାରିବନି ଆଉ
ହଁ ହଁ ଭଲ ହଉ ମନ୍ଦ ହଉ ପାଠ ଦି ପାଠ ପଢିବାକୁ ପଡିବ ନା ଆଉ ନ ପଢିଲେ ଆଉ ଆଜି ଆଜିକା ଡେଟ ରେ କଣ ହେବ?
ହଁ
ପାଠ ହିଁ ସବୁ କିିଛି ନା ଆଉ?
ଆଜିର ଶିଶୁ ଆମେ ଆଗାମୀ ଦିନର ଭବିଷ୍ୟତ ଆଉ ପାଠ ନ ପଢ଼ିଲେ କେମତି ହବ।
ହଁ ଆମେ ଆଗାମୀ ଭବିଷ୍ୟତ ଉଜ୍ଜଳ ଭବିଷ୍ୟତ ଆମର ସବୁ
ହଁ ଆଜିକାଲି ପିଲା ପାଠ ପଢୁନାହାନ୍ତି ଫୋନ ଦେଖୁଛନ୍ତି ସେଥିରୁ କଣ ମିଳିବ। ବାବା ମା ଯଉ ଆମ ଉପରେ ଆଶା ଭରସା ରଖିଛନ୍ତି ପାଠ ପଢ଼ାଉଛନ୍ତି।
ହଁ ହଁ ମୁଁ ଏଇ ଖାଇଥିଲି ଖାଇକି ଶୋଇଥିଲି ଆଉ
କଣ ଖାଇଥିଲୁ ଆଜି ଖରା ବେଳେ?
ଅ ଏ ଭାତ ଡାଲି ଆଉ ଗୁଡ଼ା ଭେଜ୍ ତରକାରୀ ହେଇଥିଲା ପରିବା ଫରିବା ସବୁ ପଡ଼ିକି ଆଉ ଆଳୁ ଭର୍ତ୍ତା ବଡ଼ିଚୁଡ଼ା ଏଇଆ ଆଉ ଆଜି ତ ହଉଛି‌ ଗୁରୁବାରେ ଆଜି ସାଧା ଆଇଟମ୍ ଉପରେ ଆଜି ଆଉ
ଆଉ କାଲିି ବା କୁଆଡ଼େ ଯାଇଥିଲ ଭୋଜି ଖାଇବାକୁ।
ହଁ କାଲି ଭୋଜି ଖାଇକି ଆଇଲୁ ଆଉ ତମକୁ କିଏ କହିଲା କି ସାଙ୍ଗ କହୁଥିଲା ନା କଣ
ହଁ ସାଙ୍ଗ କହୁଥିଲା।
ହଁ କାଲି ଭୋଜି ଭୋଜି ଖାଇକି ଆଇଲୁ ଆଉ ଏଁ ଭଲ ହେଇଥିଲା ଭୋଜି କାଲି ହୁଁ ରାଇସ୍ ଟିକେ ହେଇଥିଲା ଡାଲି, ଖଟା ଆଉ ପୋଟଳ ହେଇଥିଲା। ହୁଁ ଚଣା ପନିର୍ ହେଇଥିଲା। ଆଉ ଆମର କ୍ଷୀରି, ପାମ୍ପଡ଼, ମିଠା, ଜଲିପି ଏଇଆା ଆଉ ଏ ଭଲ ଚର୍ଚ୍ଚା କଲେ କାଲି ହାଲୋ ହୁଁ ଭଲ ଚର୍ଚ୍ଚା କଲେ କାଲି ଥଣ୍ଡା ଫଣ୍ଡା ଟିକେ ଦେଲେ ଆଣିକି ଲାଷ୍ଟ କୁ ପିଇ ପାଇକି ଆଇଲୁ ଘରକୁ ଆଉ
ଆଉ ଭଲ ତମ ଭାଗ୍ୟର ଭୋଜି ଅଛି ତମେ ଖାଉଛ ଆମର କାଇଁ ଭୋଜି
ଆଚ୍ଛା
ଆଉ ରଜ ଆଇଲାଣି ଭୋଜି କରିବା ଚାଲୁନା।
ହଁ ଭୋଜି ଗୋଟେ ହଉ ମୁଁ କଣ ମନା କଲି ମୋର ସବୁବେଳେ ହଁ। ଆଉ ସବୁବେଳେ ହଁ-ଅ।
ମନା କରିଥିଲ।
ହଁ ଆଗ ତରକ ଆଉ ଆଗ ତରକ ସବୁବେଳେ ଦେଖିବାକୁ ପଡ଼ିବ ଆଗ ତର ସିଚୁଏସନ ତ ତମେ ଜାଣିଥିଲ କଣ ହେଇଥି ହେଇଥିଲା କଣ ନାଇଁ।
ଆଉ ମନା କାଇଁ କରିବି ମୁଁ ଆଉ ଯାଇ ହେଲାନି। କଣ କରିଆ ଏକୁଟିଆ ଆଉ ଘରେତ ରହୁନାହାନ୍ତି କେହି ଆଉ ବାପ ବାପା ତ ବାପା ଆଉ ଭାଇତ ତାର ରହୁନି ଏଇଆ ଆଉ। ସବୁଆଡ଼ୁ ପୁଣି ଦେଖିବାକୁ ପଡ଼ିବନା ଆଉ କଣ କରିବା ଆଉ ତ ଛୁଆ ହେଇ ନାହୁଁ-ନାହୁଁନା।
ହଁ ଆଉ ଭୋଜି କରିବା ଚାଲ ରଜ ଆଇଲାଣି ଭୋଜି ଗୋଟେ କରିବା।
ହଁ ଭୋଜି ଗୋଟେ କରିବା କୋଉଦିନ ଆଉ ମୁଁ କଥା ହେଇ ସାଙ୍ଗ ସହିତ ତତେ ଜଣେଇବି ଆଉ।
ହଁ ମୁଁ ତା ମୁଁ ସାଙ୍ଗକୁବି କହୁଥିଲି। ତତେବି କହୁଚି ସେ ଝିଅଟା ବସିକି ଗୋଟା କଥାବାର୍ତ୍ତା ହବା ଭୋଜି ଗୋଟା କରିବା ଆଉ।
ହଁ ଭୋଜି ଗୋଟେ କରିବା ଆଉ ଚିକେନ୍ ଟିକେ କୋଉଦିନ କରିବା ଆଉ। ଚିକେନ୍ ଟିକେ ପୋକଡ଼ା ଟିକେ ଭଲ ମନ୍ଦ କୋଉଦିନ ଗୁଟା କରିବା ଆଉ ଫାଷ୍ଟ ରଜ ଦିନ ଭଲ ହବନିନା ଫାଷ୍ଟ ରଜ ଦିନ ତୁ ନା ଫା ରଜରେ କରିବାନି ନ ରଜ ପରେ ରଜେ ତ ର-ରଜରେ ତ ଗାଁକୁ ଯିବୁ ରଜ ପରେ କରିବା ଆଉ।
ଅଁ ରଜତ ରଜତ ଏଠି କିଛି ନାହିଁ। ରଜ ଯାଇଁ ଗାଁରେ। ଗାଁରେ ଯୋଉ ରଜ ସହରରେ ସେ ନାହିଁ।
ହୁଁ ଆଉ ତମ ଗାଁରେ ଡ଼ଙ୍ଗା ଭସା ହୁଏ ନା?
ହଁ ଡଙ୍ଗା ଭସା ହବନି ଡଙ୍ଗା ଭସାରେବା ମୋ ଅଜାଙ୍କର ଶ୍ରାଦ୍ଧ ଆଉ ଆମର ବା ଘରେ କାର୍ତ୍ତିକଶ୍ୱରରେ ପୂଜା ହୁଏନେକି ପଞ୍ଚୁକ ସେଇ ଟାଇମରେ।
ହଁ ହଁ ହଁ କାର୍ତ୍ତିକଶ୍ଵର ପୂଜା ହୁଏ ସେତେବେଳେ ହଁ। ଗୀତା ବସେ ସବୁ ଘରେ ଘରେ ସମସ୍ତଙ୍କ ଯାହାର ସବୁ ମାଂସିକ କରନ୍ତି ଗୀତା ବସାନ୍ତି ସବୁ କାର୍ତ୍ତିକ ମାସରେ।
ହଁ ଆମର ଏଠି କିନ୍ତୁ ଘରେ ଠାକୁର ହୁଏ। ଠାକୁର ହୁଏ କାର୍ତ୍ତିକଶ୍ବର ଠାକୁର।
ଓହୋ।
ଆଉ ପଞ୍ଚୁକ ପାଞ୍ଚ ଦିନ ତ କାର୍ତ୍ତିକ ମାସତ ଧର୍ମର ମାସ ଆଉ ପାଞ୍ଚୁକ ପାଞ୍ଚ ଦିନ କଁ ମୂର୍ଜ ପକାହବ ଆମର
ହଁ କାର୍ତ୍ତିକ ମାସ ଛ ବଗବି ଆଇଁଷ ଛାଡିଦିଏ ଆଉ ଆମେତ ମଣିଷ ସାଧାରଣ ମଣିଷ ଆମେତ କେମତି ଆମେ ଆଇଁଷ ଛଡ଼ାଇବା ଆମେ? ମୁଁ କିନ୍ତୁ ଖାଇଦିଏ ମୁଁ ପାଞ୍ଚ ପଞ୍ଚୁଅ ପାଞ୍ଚ ଦିନିଟା ପାଳେ ନହେଲେ କା ତି ମାସରେ ମୁଁ ଖାଇଦିଏ।
ମୁଁ କିନ୍ତୁ ଖାଏନା ମୁଁ ଶ୍ରାବଣ ମାସ କାର୍ତ୍ତିକ ମାସରେ ଆଇଁଷ ଖାଏନା।
ଏଇଥରକ ଭାବୁଚି ଛାଡ଼ିଦବା ଆଇଁଷ ଆଉ। ଭଲ ନୁ-ଅ ଆ ଆଇଁଷଟା କାହିଁ ବେକାରୀଆ ଗୁଡ଼ା
ସେ ଭାବନାଟା ବୋଧେ ଭାବନାରେ ରହିବ ମତେ ଲାଗୁଚି ଆଉ।
ନା ନା କାର୍ତ୍ତିକ ମାସଟା ଆଉ କାଇଁ ଏଥରକ ଖାଇବନି ମୁଁ ସୋମବାରବା ଛାଡ଼ି ଦେଇଚି ଏଥର ଟୋଟାଲି ସୋମବାର ଖାଉନି ଆଉ ସବୁବାରେ ଖାଉଚି।
ସୋମବାରବି ଖାଉଥିଲୁ?
ହଁ ସୋମବାରେ ମୁଁ ଖାଏ ମୁଁ ଏବେ ଛାଡ଼ି ଦେଇଚି ଏଇ ମାସ ଛଅ ମାସ ସାତ ମାସ ହବ ଛାଡ଼ି ଦେଇଚି ସୋମବାର ଟୋଟାଲି ଆଇଁଷ ଖାଉନି ଆଉ ସବୁବାରେ ଖାଉଚି। ଗୁରୁବାର ସହିଦେ ସୋମବାରଟା ଖାଲି ଶିବଙ୍କବାରଟା ଆଇଁଷ ଖାଉନି। ହାଲୋ।
ହଁ।
ହଁ ଏ ଛାଡ଼ିବାରେ ଗୋଟା ରିଜନ୍ ଅଛି କିନ୍ତୁ ମୁଁ ଛାଡ଼ି ଦେଇଚି ଆଉ। ହାଲୋ।
ଆଉ?
ଆଉ ତମ ସାଙ୍ଗ ତମୁ ଫୋନ୍ କରୁଚନ୍ତି ନାଁ ଆଉ ତମ କଲେଜ୍ ସାଙ୍ଗ?
ହଁ ସାଙ୍ଗ ସେମତି ଆଉ କଲେଜ୍ ସରଲା ଆଉ ଆଗ ଭଳିଆ କଣ ଆଉ ଅଛି?
ହଁ ଯେଝା ବାଟରେ ଯେଝା। କିଏ କାହାକୁ ପଚାରେ?
ତମେ ବା ଯାଇଥିଲ କଁ ପରୀକ୍ଷା ଦବାକୁ ପରୀକ୍ଷା ଭଲ ହେଇଚି?
ହଁ ପରୀକ୍ଷା ବଢ଼ିଆ ହେଇଚି ଆଉ ଫାଷ୍ଟ କ୍ଲାସ୍ ପୁରା। କନଫର୍ମ ପୁରା ଜଏନିଂ ଲେଟର୍ ପଳିଆସିଲାଣି ଘରୁକୁ ପୋଷ୍ଟାଲ୍ ରେ। କଲେଜ୍ ରେ ଯାଇଁ ଜଏନ୍ କରିମି ସିଧା ଲେକ୍ଚର୍ ଆଉ।
ଆଉ ହେଲା ଆଉ ଚାକିରି ହେଲା ଭୋଜି ଦେଇଦବ ଆଉ ଭୋଜି ଆମେ କଁ କରିବା ତମେ ଭୋଜି ଦେଇଦବ ତମ ଆଡ଼ୁ ଆଉ।
ହଁ ହଁ ଠିକ୍ ଠିକ୍ ଠିକ୍। କରଦବା ଓଟା କୋଉନ ଆଉ ଆଅଡ଼ା ଭଲ ପାର୍ଟି ଗୋଟା ପଚାଶ ଷାଠିଏ ଜଣ କୋଉଦିନ ଓଟା କରଦବା ଆଉ।
ହଁ ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଆଉ। ଘରେ ତ କେହି ନାହାନ୍ତି ଆଉ ବାପା ତ ଛକରେ ବୋଉ ଭାଇ ତ ଛକରେ। ଓ ମୁଁ ଘରେ ଶୋଇଚି ବୋଉ ଅଛି ଆଉ।
ଆଉ? ଆଉ ରାତିକି କଣ ଆଜି ଖାଇଆ?
ରାତି କି ରାତିକି କଣ ଛତୁ ଭାଇ କହିଥିଲି ଆଣିବାକୁ କଁ କରୁଚି ଦେଖିଆ ଆଉ। କହିଥିଲି ମେଘ ଆଇଲାଣି ପଠେଇବ କା ହାତରେ କି କଁ କରିବ ଆଉ।
ହଁ ବା ଏ ବର୍ଷା କଣ ଆଇଲା ଭଳିଆ ଆଇଆଣି ପୁରା କଳା
ପଳେଇବ ଉଁ କରିବାକୁ ଅସୁବିଧା ହବ ଆଉ କଁ କଁ ହଉଚି ଦେଖି କିଆ ଆଉ।
ସେ ତିନି ଦିନି ଯୋଉ ଲାଇନ୍ ଯାଇଚି ଆମେ ବା ଜାଣିପାରଲୁ ଲାଇନ୍ ଗଲେ କେତେ ଅସୁବିଧା ହବାକୁ ପଡ଼େ। ପାଣି ପିଇବାକୁ ପାଇଲୁନୁ ପାଣି ବାସନ ମାଜିବାକୁ ପାଇଲୁନୁ ରୋଷେଇ କରିବାକୁ ପାଣି ମିଳ ଲାନି ଲାଇନ୍ ଲାଇନ୍ ଥିଲେ ପାଣି ଆସିବ। ଟିୱଲ୍ ନାହିଁ କୂଅ। କୂଅରୁ କେତେ କାଢ଼ିବୁ?
ଆଚ୍ଛା ଆ ପାଣି ଆ ଆସୁଚି ଫୁଣି ଟାଙ୍କିରେ ଟାଙ୍କିରେ କେମିତି କଁ କୂଅରେ ପଡ଼ିଚି ନାଁ କଁ ଯୋଉ
ମଟର୍ ପଡ଼ିଚି।
କୂଅରେ ମଟର୍ ପଡ଼ିଛି?
ହୁଁ।
ଓ।
ଚଣ୍ଡି ମନ୍ଦିରରୁ ଯାଇ ପାଣି ଆଇଁଲୁ।
ଆଚ୍ଛା।
ସେ ତିନ୍ ତିନ୍ ଦିନ୍ ବହୁତ ଅସୁବିଧା। ହଁ।
ଓହୋ କେଇ ଦିନ୍ ତିନ୍ ଦିନ୍ ଯୋଉ ଲାଇନ୍ ନଥିଲା ନାଁ?
ହଁ ସେ ତିନ୍ ଦିନ୍ ବହୁତ ଅସୁବିଧା ବହୁତ।
ସୁବିଧାର ସ ସାମ୍ନା କରିବାକୁ ସମ୍ମୁଖୀନ ହବାକୁ ପଡ଼ିଚି ତୁମୁକୁ ଆଉ।
ହଁ।
କଁ ହଁ। କଁ କରିବା ଆଉ ବାଟ ନାହିଁ ଆଉ। ଭଗବାନଙ୍କୁ ଡାକ ଆଉ ଲାଇନ୍ ଯେମିତି ନଜାଉ ତିନ୍ ଦିନ୍ ନେଖା ଆଉ।
ହଁ ଏଇ ପା ଏଇ ବର୍ଷା ଉଠ ଉଠେଇ ଲାଇନ୍ କାଟିିସାଇଲାଇଁ।
ହୁଁ ହଁ ବର୍ଷା ପୁରା ଜୋର ଉଠାଇଲାଣି ପୁରା।
ଏ ଯୋଉ ଗରମ ହଉଛି ବିନା ଲାଇନରେ ମଣିଷ ରହିହବନି।
ହଁ ଲାଇନ୍ ନଥିଲେ ବଞ୍ଚିବା କଷ୍ଟକର ଆଜିକାଲି।
ଆଉ ଆଉ କଣ ଖବର କୁହ?
ହଁ ଏଇଆ ସବୁ ଭଲ ଆଉ।
ଆଉ ଆମ ଘରକୁ କୋଉଦିନ ଆସିବୁ?
ହଁ ଯିବା କଉଦିନ ଦେଖିବା ବୁଲିବାକୁ ଫାଙ୍କା ହେଲେ ଆଉ। ରଜରେ ତ ରହିବନି ଆଉ।
ହୁଁ ରଜ ପରେ ଆସିବ ଭୋଜି ଗୋଟାଏ କରିଵା ଆଉ।
ହଁ ଏକାଥରେ ଭୋଜିରେ ଦେଖାହବ ଆଉ।
ହଉ ହଉ ହଉ ହଉ ମୁଁ ରଖୁଛି ବର୍ଷା ଆସିଲାଣି ବହୁତ ଜୋରେ।